ହ୍ୟାଲୋ।
ହଁ।
ହଁ, ମୋ ଆବାଜ ଶୁଭାଯାଉଛି?
ହଁ, ଆବାଜ ଶୁଭା ଯାଉଛି।
ହଁ, ଆଉ ଭାଇ, ଏବେ କଣ କରୁଛ?
କିଛି ନାଇଁ, ଏଇନା ଯାଇଥିଲି ତ, ଦୋକାନ ଯାଇଥିଲି। ଦୋକାନରୁ ଏଇନା ଆସୁଛି, ସାଙ୍ଗେ ସାଙ୍ଗେ ଘରକୁ ଆଉ
ଓହୋ, ମାନେ ପଢାପଢି କଣ ସରିଗଲାଣି?
ପଢାପଢି ଏଇ ତ ପ୍ଲସ ଟୁ ତ ସଇଲା ନା ପ୍ଲସ ଥ୍ରୀ ଫାଷ୍ଟ ସେମିଷ୍ଟର ସରିଛି।
ଆଗକୁ ଅଛି ସେକେଣ୍ଡ ସେମିଷ୍ଟର ଆଉ
ଓହୋ ଆଉ ଘରେ ସବୁ କିଏ କିଏ ଅଛନ୍ତି ଭାଇ?
ଘରେ ବାପା ବୋଉ ଏ ଭଉଣୀର ତ ଏଇନା ଟେନ୍ ସଇଲା।
ହୁଁ। ଓହ ଆଉ ସକାଳେ କଣ ଜଳଖିଆ ପାଇଁ ହେଇଥିଲା?
ସକାଳେ ଯାଇଥିଲା ଏ ଦୋକାନ ସେ ଜଳଖିଆ ଆସିଥିଲା ଆଉ ଉପମା ତରକାରୀ ଏଇଭଳିଆ।
ହଁ ହଁ। ଆଉ ରଜ ପାଇଁ ସପିଂ କରିସାରିଲେଣି?
କେବେ ରଜ ପାଇଁ ସପିଙ୍ଗ କଣ କରିବେ ସିଏ ପଛରେ ଜାଇଁ କରାହବ?
ଆଉ ତୁ କୁଆଡେ ସବୁ ବୁଲାବୁଲି କରିବାକୁ ପଡିିଯିବ ପୁଅଛୁଆ ତ ଯୁଆଡେ ଇଛା ସିଆଡେ ଯିବେ ମତେ
ନାଇଁମ ପ୍ଲାନିଂ ଅଛି ନା ପ୍ଲାନିଂ ଅଛି ପୁରୀ ଯିବାକୁ। ମୁଁ ସାଙ୍ଗମାନେ ଏମତି ଏମତି ଯାଇକିି ବିଚ୍ ଫିଚ ବି ଅଛି ଟିକେ ଆଗକୁ।
ହଁ। ହଉ। ଆପଣଙ୍କ ଗାଁରେ କେମିତି ରଜ ସେଲିବ୍ରେଟ୍ କରନ୍ତି ଭାଇ?
ଗାଁରେ ତ ଆର ବର୍ଷ ଗୋଟେ ରଜ ମହୋତ୍ସବ ଗୋଟେ ପାଳନ କରିଥିଲେ। ସେଥିରେ ବାଛନ୍ତି ମାନେ ଏମତି ଝିଅ ଛୁଆଙ୍କୁ ବାଛନ୍ତି। ଆଉ ଇଏ ହିସାବରେ ତାପରେ ଏଇଟା ମାସେ ଯାକେ ଧରି ଚାଲେ। ସରିିଆ ସରିଆ ବି ହେଇଯିବନି ଏପଯ୍ୟନ୍ତ।
ହୁଁ ହୁଁ।
ଏଇଭଳିଆ ଆଉ
ଆପଣଙ୍କ ଭଲ ସେଲିବ୍ରେଟଟା ହୁଏ ଆଉ
ହଁ।
ହୁଁ। ଆଉ ଗରମ ସିଆଡେ କେମିତି ହଉଛି?
ଗରମ କହନି କୁହନି ଇତ ଯାହା ହେଲେ ଚାଟା ବେଳେ ଟିକେ ବର୍ଷା ପକଉଛି, ନହେଲେ ଲୋକ ଯଳା ଖାଲି ଗୋଟା ପୋକ ମାଛି ଭଳିଆ ମରିଯାଆ
ହୁଁ, ମାନେ ଆପଣ କୋଉଠି ଘର ଟା କୋଉଠି ଆପଣଙ୍କର ଭାଇ?
ଅ, ନିଜ ଘରଟା ଜଗତସିଂହପୁର। ରହୁଛି ଏଇନା ଭୁବନେଶ୍ଵରରେ ଆଉ।
ଓ ଭୁବନେଶ୍ୱର ର ଓ ସେଇଥିପାଇଁ ବର୍ଷା ହଉଚି, ଇଆଡେ ତ ବାଲେଶ୍ୱରରେ ବର୍ଷା ହେଇନାହିଁ।
ଆଚ୍ଛା ଆଚ୍ଛା ବାଲେଶ୍ଵର ନା?
ଆଜ୍ଞା। ଆଉ ଘରେ ସବୁ ଭଲ?
ହଁ ସେଇଭଳିଆ।
ଆଉ କୁହ।
କଣ କହିବି ସେଇ ତ ପଚାରିଥାନ୍ତି ଗୋଟେ କାହାକୁ ଯେ ତୋମର ଷ୍ଟ୍ରିମ୍ କଣ ଥିଲା ଆର୍ଟସ ନା ସାଇନ୍ସ ନା କଣ?
ମୋର ହିମ୍ ଆର୍ଟସ ଥିଲା।
ଆର୍ଟସ ଥିଲା ନା ସେ ଭଉଣୀ ବି ସେଇୟା କହୁଚି ତ ସେ ସବଜେକ୍ଟ ଚୁସ୍ କରିପାରୁନି କି କଣ କଣ ନବ ବୋଲି। ପ୍ଲସ୍ ଟୁରେ ପଢିବ ନା ତ ସେୟଆ ପଚାରିଥାନ୍ ନାଇଁ ଆର୍ଟସ ନବ କହୁଛି।
ଓ ଆର୍ଟସ ଯଦି ନବ ତାହେଲେ ଇଂଲିଶ ଓଡିଆ ତ କମ୍ପଲସରୀ ରହିବ। ଇକୋନମିକ୍ ଇକୋନୋମିକ୍ ବି ଭଲ।
ନାଇଁ ତାର ଟିକେ ପରସେଣ୍ଟେଜ୍ ବି ସେଇଭଳି ସେଟେ ଟିକେ କମ ଅଛି। ମାନେ ତିନିଶହ ପାଖାପାଖି ମାର୍କ ଅଛି।
ପରସେଣ୍ଟେଜ୍ ରେ କିଛି ଉଁ, ପ୍ଲସ୍ ଟୁ ସହିତ କିଛି ନାହିଁ ତୁମେ ଯାହାର ଆଉ ଚୁଜ୍ କରିପାରିବ।
ଛେଆ ସେ କହୁଥିଲା କି କାହାକୁ ଗୋଟେ ବୁଝିଲେ ଚିହ୍ନା ଜଣା କାହାକୁ ଗୋଟେ ବୁଝିଲେ ଯାଇ
ଅଁ, ହଁ ନା ସେମତି ପରସେଣ୍ଟେଜ୍ କିଛି ନାହିଁ ସେମତି ରଖିପାରିବ। ଇକୋନୋମିକ୍ ଟା ଭଲ ହବ ଆଉ ଲଜିକ୍ ବି ଭଲ ହବ।
ହଁ।
ହୁଁ।
ହୁଁ।
ଆଉ ହିଷ୍ଟ୍ରି ପ୍ରାୟେ ଛୁଆଙ୍କର ତ ହିଷ୍ଟ୍ରି ହୁଏନି, ଆଉ ପ୍ଲସ୍ ଟୁ ହିଷ୍ଟ୍ରିରେ ଟିକେ ଅଧିକ ମସିଆ ଗୁରା ଥାଏ ନା ଛୁଆ କେଇ ମନେ ରଖି ପାରନ୍ତି ନାହିଁ।
ହୁଁ।
ଉଁ, ଲଜିକ୍ ବି ଭଲ, ସୋସିଓଲୋଜି ବି ଭଲ, ଇକୋନୋମି ଭଲ, ଯଦି ଏଜୁକେସନ୍ ବି ଥିବ
ସେଇଆା ତ କହୁଚି ତାକୁ ଆଉ
ହୁଁ। ବାକି ହିଷ୍ଟ୍ରି ଟିକେ ଘୋ-ଘୋଷା ପାଠ ନହେଲେ ପଲିଟିକାଲ୍ ସାଇନ୍ସ ବି ଭଲ।
କିଛି ନାଇଁ ଘୋଷା ପାଠ ହଁ ତାକୁ ବେଶୀ ଭଲ ଲାଗେ, ସିଏ ତ କହେ ଘୋଷା ପାଠ ପଢିକି ସାଙ୍ଗେ ସାଙ୍ଗେ ମାର୍କ ଅଧିକ ଉ ଠି ଆସିବ, କିନ୍ତୁ ଇଏ ଯୋଉ ଇଂଲିଶ ହେଲା, ମ୍ୟାଥ୍ ହେଲା, ଏଇରା ଟିକେ ତାର କମଜୋରି।
ଇଂଲିଶ ଭାଇ ଇଂଲିଶ ହୁଁ, ଇଂଲିଶ ମ୍ୟାଥ୍ ତ ନାହିଁ ପ୍ଲସ୍ ଟୁ ମ୍ୟାଥ୍ ତ ଆର୍ଟସ୍‌ ମାନେ ସେ ମ୍ୟାଥ୍ ରଖିବେନି। କିନ୍ତୁ ପ୍ଲସ୍ ଟୁ ରେ ଇଂଲିଶ ଆଉ ଓଡିଆ କମ୍ପଲସରୀ ହଁ ଇୋନୋମିକ୍ ରେ ଥାଏ କିନ୍ତୁ ଏ ତେ ଯେମିତି କମର୍ସରେ ଯେମିତି ଅଛି ହାର୍ଡ ମ୍ୟାଥ୍ ଥାଏ, ସେମତି ନ ଥାଏ, ମାନେ ଇକୋନୋମିକ୍ ରେ ଯେ ମ୍ୟାଥ୍ ଥାଏ, ନର୍ମାଲି ଯୋଉମାନେ ବୁଝିଲେ କରି କରିବ ଆରାମସେ, ମାନେ ଟିଚର୍ ବୁଝେଇଲେ ଆରାମ ସେ ଜଣେ କରିପାରିବା।
ସେ ସେଇଆ କହୁଥିଲା, ମାନେ କୋଉ କୋଉଟା ମାନେ ସବଜେକ୍ଟ ନେଲେ ଟିକେ ସହଜିଆ ହଅନ୍ତା ମାର୍କ ରଖିବାକୁ ସେ ସେଇ ହିସାବରେ କହୁଚି।
ଆ, ଲଜିକ୍ ଟା ବି ତର୍କଶାସ୍ତ୍ର ନା ଏଟା ବି ସେଟା ବି ବୁଝିଲେ ବି ଆରାମ ସେ କରିପାରିବ ମାନେ ଲଜିକ ଆଉ ଇକୋନୋମିକ ହେରା ସବୁ ବୁଝା ପା ବୁଝିଲେ ହିଁ କରିପାରିବ ଆଉ ଘୋଷା ପାଠ ସୋସଲୋଜି। ହିଷ୍ଟ୍ରି ହେଇଗଲା ପାଲଟିକାଲ ସାଇନ୍ ଏରା ସବୁ ଘୋଷା ପାଠ ନା।
ହଁ ହଁ ସେ ଏବେ ତାଙ୍କର ଫର୍ମ ଫିଲ୍ଅପ ଚାଲିନି କି ଏଇନା ସେ ସେୟା ପଚାରଥିଲା କି ମାନେ। କଣ କଣ ଭିତରେ ରଖିବ କଣ କରିବ ମୁଁ କହେ ଆଗ ବୁଝି ସାରେ। ତାପରେ ଦେଖିବା କହିବା।
ଆ କ ଯୋଉ କଲେଜ ରେ ପକଉଛନ୍ତି ଟିକେ ବୁଝିଦେବେ ଯଦି ଏଜୁକେସନ ଥିବ ଆଉ ପ୍ରାକ୍ଟିକାଲ ମାର୍କ ଉଠିଯାଏନା ହୁଁ।
ହଁ ସେପଟେ ବାଲେଶ୍ୱରରେ ଭଲ କଲେଜ କୋଉଟା?
ବାଲେଶ୍ୱର ରେ ଭଲ କଲେଜ ଠୁ ଏବେ ଏଫ ଏମ ଅଟୋନୋମସ୍ ଟା ତ ଭଲଥିଲା ବାକି ସେ ଯୋଉ ଝିଅର ଜଳିବା କେସ୍ ପରଠାରୁ କଲେଜ ପଢା ପଢି ଭଲ। ବାକି ସେଇ ଯୋଉ କେଶ ପରଠାରୁ ଟିକେ ହଁ ହଁ ଯୋଉ ନିଆଁ ଲାଗି ଯାଇଥିଲା ଯୋଉଠେ।
ହଁ ହଁ ହଁ।
ହୁଁ।
ଏପଟେ ତ ଭୁବନେଶ୍ୱରରେ ଅଛି କଲେଜ ଯେ କିନ୍ତୁ ସେଇ ପରସେଣ୍ଟେଜ ହିସାବରେ ଭଲ କଲେଜ ଦେଖିବାକୁ ଗଲେ କାହିଁକି ନା ଦେଖିବ ଭଲ କଲେଜ ନାହିଁ। ହଁ କମଳା ନେଉଟା ଅଛି।
ହୁଁ ଯଦି ଆପଣଙ୍କର ଭଉଣୀଙ୍କର ଯଦି ଇଚ୍ଛା ଅଛି ପ ମାନେ ଅନ୍ୟ କୋଉଠି ରହି ପଢୁ ଧାଇତ ନା ପଢାନ୍ତୁ ଯଦି ସେଇଠି ଇଛା ଥିବ ନା ସେଇଠି ପଢାନ୍ତୁ ଦେଖି।
ଆଛା ହଉ।
ଭଦ୍ରକରେ ବି ସେ ଏଫ ଏନ୍ ଅଟନମସ୍ କଲେଜ ଟା ବି ଭଲ।
ଅଁ ହ।
ବାକି ଡିପେଣ୍ଡ କରେ ଟିଚର ମାନେ କେମିତି ପଢଉଛନ୍ତି। ଟିଚର ମାନେ ଯଦି ବୁଝେଇକି ପଢେଇବେ ତା ପଢେଇବା ପାଇଁ ସହଜ ହବ ଟିଚର ମାନେ ଯଦି ଗାଇ ଦେଇକି ପଳେଇବେ ତାହେଲେ କିଛି ଲାଭ ନାହିଁ।
ସେଇଆ ନାଇଁ ସେ କଣ କି ଟିକେ ପାଠ ଧରିବାକୁ ତାକୁ ଟିକେ ଅକଳିଆ ହୁଏ।
ହଁ ସେଇ ତ କହୁଛି ମାନେ ସେଇ ଭଳିଆ ଛୁଆମାନଙ୍କ ପାଇଁ ଧର ଟିଚର ନ ହେଲେ ଏ ଇକୋନୋମିକ ନେଇଚି ଧର ଟିଚର ଆସି ଖାଲି ସେମତି କହିଦେଇକି ଜଉ ମାନେ ବୁଝିପାରିବ କି? ବ୍ଲାକ୍ ବୋଡ଼ ରେ ନହେ
ସେଇକଥା।
ଜଣେ ଜାଣିପାରିବ। ଯିଏ ମ୍ୟାଥ ରେ ଉଇକି ଅ ସେ ବୁଝିପାରିବନି ଯେ ମ୍ୟା ମ୍ୟାଥ ଟିକେ ଧରି ଦଉଛି ସିଏ କହିଦେଲେ ସେ ବୁଝିଦେବେ ଆଉ ଯିଏ ଉଈକି ଅଛି ସେ ନ ଦେଖ ଥିଲା ଯାଏଁ ନ କଲା ଯାଏ ସେ କେବେ ଜାଣିପାରିବନି।
ସେଇଆ ନାଇଁ ତାଙ୍କ ଡେମୁ କ୍ଲାସ ଏବେ ଚାଲିଥିଲା ମୁଁ କହିଲି ଏଇ କଲେଜ ସରିଲା ପରେ ଏରା ସବଜେକ୍ଟ ଚୁଜ କଲେ ତାପରେ ଏ ଯୋଉ କଥା ଆଉ। ସେ ସୟା ଦେଖୁ କଣ କଣ ଭଲ ସବଜେକ୍ଟ ତାକୁ ଲାଗୁଛି ସେଗୁଡ଼ା ନଉ ନହଲେ ଆଉ।
ହଁ ଆପଣ ମାନେ ଯେତେବେଳେ ଯିବେ ଯୋଉ କଲେଜ ପକେଇଛନ୍ତି। ଥରେ ସେଇ କଲେଜ ଛୁଆଙ୍କ ସହିତ ଟିକେ କଥା ହେଇଯାଆନ୍ତୁ ମାନେ କେମିତି କଣ ପଢା।
ଆଚ୍ଛା ହଉ ହଉ।
ଆପଣଙ୍କର
ମୋର ସାଇନ୍ସ ଷ୍ଟ୍ରିମ ଥିଲା।
ହାଲୋ ଓହୋ। ଆପଣଙ୍କର ସେଇ ବୋଧେ ପ୍ଲସଥ୍ରୀ ସେଇ ଭୁବନେଶ୍ୱର ବୋଧେ?
ସେଇ ମୋର ସେମ୍ କଲେଜ ମହର୍ଷି।
ଏବେ ତ ପ୍ଲସ ଟୁ କରିଦେଇକି ଅନ୍ୟ କିଛି କରିଦବା ଟା ବେଟର ପ୍ଲସ ଥ୍ରୀ ଚାରି ବର୍ଷ କ
ସେୟାତ ପ୍ଲସ ଥ୍ରୀ ସେଇ କଥା ପ୍ଲସ୍ ଥ୍ରୀ ରେ ବି ଟିଚର୍ସ ମାନ ଏତେ ଷ୍ଟୁଡେଣ୍ଟ ପତି ଫୋକସ୍ କରିପାରୁନାହାନ୍ତି। ତାପରେ ସିଏ ଯୋଉ ଟିଚର ମାନେ ଅଛନ୍ତି ସେମାନେ କଣ୍ଟ୍ରୋଚୁଆଲ୍ ରେ ଅଛନ୍ତି। କୋଉ ପରମାନେଣ୍ଟ୍ ବି ସେମାନେ ନୁହନ୍ତି ନାଁ ତ ସେମାନେ ଆସିଲେ ଅଧଘଣ୍ଟେ ତ ତାଙ୍କର ପ୍ରେଜେଣ୍ଟ୍ ପକାରେ ପଳେଇଲା ଆଉ ଅଧଘଣ୍ଟା ଏମତି ଗପସପ ଗପସପରେ ପଲଉଚି।
ହଁ।
ତାପରେ ଏମତି ତ ଛୁଟି ତ ପଳେଇଲା ଏମତି ଖରା ଦିନ ଛୁଟି ଏଇନା ସବୁ ଲା
ତାପରେ ପ୍ଲସ୍ ଥ୍ରୀ ରେ ଟିଚର୍ ମାନଙ୍କୁ କ୍ଲାସ୍ ମତ ଡାକିଲେ ବି ସିଏ ଆସିବେନି। କହିବେ ଆଜି କ୍ଲାସ୍ କରିବାନେଇ ଛୁଆ ଅଳ୍ପ ଅଛନ୍ତି କାଲି କରିବା।
ଖାଲି ଇଭେଣ୍ଟ୍ ପାଇଁ ଡାକି ଦିଅନ୍ତି ଆଉ କିଛି ନାହିଁ। କିଛି ପୋଗ୍ରାମ୍ ଫୋଗ୍ରାମ୍ ହେଲା ଇଭେଣ୍ଟ୍ ହେଲା
କିନ୍ତୁ ଏବେ ସବୁଠୁ ବେଟର୍ ପ୍ଲସ୍ ଟୁ କରିଦେଇକି ଆଇଦର୍ ସିଟି ଫିଟି ଲାଇନ୍ ର କି ନର୍ସିଂ ଲାଇନ୍ ଲାଇନ୍ ର ପଢ଼ିବୁ ବେଟର୍।
ସେୟା ତ ମୁଁ ତ ଏ ଦେଖୁଚି କି ଏଇ ସିଟି ଲାଇନ୍ ତ ମୁଁ ନିଜେ ବି ଦେଖୁଚି। ଏଇଟା ହଁ ଏବେ ଅଛି ଆର ବର୍ଷ ସେଇ ଟ୍ରାଏ କରିଥିଲି କିନ୍ତୁ ଏତେ ହେଲାନେଇ। ତାପରେ ଘରେ ହିଁ ମନା କରୁଚନ୍ତି ସିଟି ଗୋଟେ କଁ କରିବ ଯେ ଏତେ ସାଇନ୍ସ୍ ନେଲା ପଢି଼ଲା ଇଏ କଲା ସିଏ କଲା ମୁଁ କଇଲି ସି ଥେରେ କଁ ଅଛି ନେଲେ?
ନାଇଁ ଏବେ ଏବେ ବେଶିକା ଛୁଆଙ୍କ ମାଇଣ୍ଡ ସେଟ୍ କି ଆମେ କେମିତି ଜଲ୍ଦି ଜବ୍ ପାଇମୁ। ସିଏ ସେଇ ଲାଇନ୍ ରେ ଯାଉଚନ୍ତି।
ହଁ।
କାରଣ ଏବେ ବହୁତ ହେ କଁ କମ୍ପିଟିସନ୍ ଏବେ ବହୁତ ହାଇ ଲେବୁଲ୍ ର କମ୍ପିଟିସନ୍ ଚାଲିଚି ଏବେ।
ଉଁ ବହୁତ ବହୁତ।
ଗମେଟ୍ ଜବ୍ ପ୍ରାଇଭେଟ ଜବ୍ ତ ମିଳିବା ମୁସ୍କକିଲ୍ ହେଇଯାଉଚି। ଆଉ ଗମେଟ୍ ଜବ୍ ତ ଛାଡ଼। ସିଟି ତ ଭାରି ଯାଇ ଜି ହ ଅ।
ହଁ ସେଠି ତ ବାହାରି ଯାଇଚି ନା କିନ୍ତୁ ସେ ଟିକେ ଏବ ବର୍ଷ ସିଟ୍ ସଂଖ୍ୟା ଯୋଉ ଅନୁସାରେ ପିଲା ବହୁତ ପକଉଚନ୍ତି। ଟୋଟାଲେ ଛଅ ହଜାରେ ସିଟ୍ କୁ ଲକ୍ଷେ ପିଲା। ସେଇ ଗୋଟେ ଅସୁବିଧା ଏଣ୍ଟ୍ରାନ୍ସରେ କ୍ୱାଲିଫାଏ କରିବାକୁ ସେଇ ଭଳିଆ ମାର୍କେ। ସେଇ କଥା।
ଓକେ
ହୁଁ।
କାରଣ ଗୋଟେ କୋର୍ସ କରିଦେଲେ ଭା ସାଙ୍ଗେ ସାଙ୍ଗେ ଫ ହଁ ମୁଁ ଏଇଥର ତ ବି ଏଡ଼୍ ଦେଇଥିଲି ବାକି ମୋର ହବ ନାହିଁ।
ହୁଁ।
ମାନେ ଯେତିକି ନଉଚି ଯୋଉ ପଞ୍ଚାବନ ନଉଚି କଟ୍ ଅପ୍ ମୋର ଏତେ ନାହିଁ। କଟ ପଞ୍ଚାବନ ନଉଚି ନାଁ ତ ହବନି।
ଡ ମୁଁ ବି ଦେଇଥିଲି ଏଣ୍ଟିଗେଟେଡ଼୍ ବି ଏଡ଼୍ ଟା।
ଉଁ ହୁଁ ନାଇଁ ଷ୍ଟେଟ୍ ଷ୍ଟେଟ୍ ବି ଏଡ଼୍ ଷ୍ଟେଟ୍‌ ବି ଏଡ଼୍ ମୁଁ ଦେଇଥିଲି ହୋଉ ଭାଇ ମୁଁ କାଟିକି ନନେ ତମୁକୁ ଆଉ ଥରେ କଲ୍ କରୁଚି ଟାଇମ୍ ହେଇଗଲାଣି।
ଆଚ୍ଛା ହଉ ହଉ।